ହୁଁ। କଣ କରୁଛୁ ହଁ। ହାଲୋ।
ହାଲୋ। ହାଲୋ। ଭାଇ କଣ କରୁଚ? କଣ କିଛି।
ଏ ବସଚି ଆଉ।
ଖାଇସାରିଲଣି।
ହଁ ଖାଇସାରିଲିଣି।
ତମେ ନ କଣ ହେଇଥିଲା? ହାଲୋ। ମୁଁ ବି ଖାଇସାରିଲିଣି ମୁଁ ଭୋଜିଆ ଯାଇଥିଲି। ହଁ।
ହୁଁ ହୁଁ ହଁ ଭାତ ଡାଲମା ପାଳଛତୁ ବେସ ଓହ ଏମତି ଆଉ।
ହଁ।
ଆମେ ଭୋଜି ଖାଇଥିଲୁ ତ ବାହାର ଭୋଜି। ଭୋଜି। ଦେଖିଆ ଯାଇଥିଲୁ ବାହାଘର ଭୋଜି। ଅହ ଶିବଙ୍କର।
ଏଇ ଯୋଉ ଶି ଶିବ ପାର୍ବନ୍ଦିିଙ୍କ ର।
ହୁଁ।
ଶିବ ପାର୍ବତିଙ୍କର।
ହଁ। ପାର୍ବତୀଙ୍କର। ରହୁଛି ଆଉ।
ଉୁଁ ହୁଁ ବର ଯାତ୍ରୀ ରେ ନାଚୁଛ ନା ନାଇଁ?
ହଁ ନାଚିବୁନି କେମିତି ହବ, ନାଚିବୁନି।
ହୁଁ। କଣ କଣ ଭୋଜି ହେଇଥିଲା, ବର୍ଷା ତ ଜୋରରେ ଆଉ ଟିକେ ଆଉ।
ଭ ଭାତ ଡାଲମା ଖଟ ଖରି ଟେ ହୋଇଥଲା ଆଉ।
ହ ହୋ। ଫ୍ରି ଅଫ୍ କଷ୍ଟ ହବ ନାହିଁ କି?
ହଁ କାଲି ଶିବଙ୍କର ହେଇଥିଲା, ଆଜି ପରା ପାରବତି ପାର ପାର୍ବତୀ ଶିବଙ୍କ ପାଖ। ସବ ଘରକୁ
ହୁଁ ହୁଁ। ତାପରେ ଗଣେଶ କାର୍ତ୍ତିକ ଆସିବେ ଓ ଓହୋ।
ଗଣେଶ କାର୍ତ୍ତିକ ତାପରେ ଆସିବ ଆଉ।
ହୁଁ ଉଁ ହଉ ଶିବ ପାର୍ବତୀଙ୍କ ଭୋଜି। ଖାଉଛ ଭାଗ୍ୟ।
ହଁ ତମର ଗୋଟେପଟେ ଶିବ ନା କି?
ଅଛି ତ।
ସେଇଠି ତ ବି ହଉଛି।
କ ଆମ ଗାଁର ଶିବ ମନ୍ଦିର, ଆମ ଗାଁର ଶିବ ମନ୍ଦିର ନାଇଁ ଦେଖିନ କି?
ହ ଯେ ତମ ଆଇଡିଉନି?
ଶିବ ପାର୍ବତୀ ବାହାଘର ହଉଥିବ ତ? ହଉନ ପାର୍ବତୀଙ୍କ ମନ୍ଦିର ତ ନାହିଁ ଆଉ। ତାର।
ପାର୍ବତୀ ମନ୍ଦିର ହବ କେବେ ହବ ପାର୍ବତୀ ମନ୍ଦିର?
ଓହୋ।
ଏବେ ଏବେ କରା ହଉଛି।
ପା ପାର୍ବତୀ ମନ୍ଦିର।
ହୁଁ।
ହଁ ସେଟା
ମ ପାର୍ବତୀ ମନ୍ଦିର ହଉଜାଡା ହୁଁ।
ହେବା ପରେ ଯାଇକି ଶୀତଳ ଷଷ୍ଠୀ ବା ସବୁ କରିବି ଆଉ
ଦେଖ କଣ ଯାହା ତାର ରୀତିନୀତି ସବୁ ବାଧି କରାହେବ ଆଉ
ସେଟା ତ ନିହାତି କରିବ ରୀତିନୀତି
କେତେ ଜଣ ଯାଇଥିଲ ଭୋଜି ଖାଇ।
ହଁ ଆମେ ବି ଦି ଜଣ ଯାଇଥିଲୁ ବା ଦି ଜଣ ଯାଇଥିଲୁ ଆଉ କେହିତ ନାହାନ୍ତି ହଁ ଯେତେ ହେଟି। ପ୍ରବଳ ଲୋକ ଭିଡ ମାନେ ହଜାର ହଜାର ଲୋକ।
ହୁଁ।
ହୁଁ ଭୁବନେଶ୍ଵରରେ ପ୍ରାୟ ଲୋକ। ସବୁ ଆସୁଛନ୍ତିି ହେଟିକି ଭୋଜି ଖାଇ।
ହୁଁ ହୁଁ ଉ ଯୋଉମାନେ ସବୁ ରୋଷେଇ କରିଆ। ପଡୁ ଥିବା ହେଟେ ପଳେଇ ଆଉଥିବେ ହେଟେ ଭୋ ଭୋଜି ଖାଇ।
ହଉଜି ସେମିତି ରୋଷେଇ ଚାଲିଛି ଏବେ ତଥାପି ରୋଷେଇ ଚାଲିଛି। ରୋଷେଇ ଚାଲି କିଏ ଖାଉଛନ୍ତି କିଏ ଚାଲିଛି ଆଉ।
ଉ ହୁଁ। ଏବେ ବି ରୋଷେଇ ଚାଲିଛି।
ହଁ ଏବେ ରୋଷେଇ ଚାଲିଛି।
କହିଲେ ହୁଁ ହୁଁ ଏଇ ରାତି ଦଶଟା ଏଗାରଟାରେ କିଏ ଖାଇବ ମ ଆଉ।
ନା ଲୋକଗୋରା ବୁଲୁ ପନ୍ଦର ବାର ହଜାର ଲୋକମାନେ ଶୀତଳ ଷଷ୍ଠି ପାଇଁ ଆଉ। ଆଜେ ବିଜେ ସବୁ ବାଦ। ଯୁହା।
ଉ ହୁଁ।
ଏଥିରେ ରେ ଡିଯେ ବିଜେ ସବୁ ବାଜ ଜିକି ସବୁ ଗଲା ବେଳକୁ। ସକାଳ ପାଇଯିବ ଗଲାବେଳକୁ ମନ୍ଦିର ଠି। ଠିକ୍।
ଅ ହ। ବର୍ଷା ହେଲା ହାଡେ ଭୁବନେଶ୍ୱରରେ ନା ହେଇନି।
ହଁ ଏଇ ପଟଆଡେ ଗୋଟେ ଅସରା ହେଇଯାଇଛି ଆଉ। ହେଇ କି ଛଆଡି ଗଲା ପରେ ଭୋଜି ସବୁ ଭୋଜି ଖାଇବାକୁ ଯାଇଛନ୍ତି।
ଉଁ ବର୍ଷା ଟା ସବୁ ଆଡେ ହେଇଛି।
ଆଉ ଦିହରେ କଣ ଖାଇଥିଲ।
ଦିପହର ତ ଏଇ ଭା ତ ହକା ଆଉ ଛତୁ ଭଜା ଡାଲମା ଏରା ସବୁ ଆଉ।
ହଁ। ଏ ନ ତ ସା କାଳେ ଯାଇକି ଦି ପହର ପଳେଇଆଉଛ ଉପରବେଳ କୁ ବସ୍। ସାହା ହେଉଛି ତ
ଉପରବେଳକୁ ଯାଉନ ଆଉ
ସେ ଆମ ହୁ ହୁ କଣ ପ୍ରୟାସ କହୁଛି ବର୍ଷା ହଉଛି ନା
ହୁଁ।
ହଁ ସତର ବେଳକୁ ଯାଇକି ଗୋଟେ ବେଳକୁ ପଳେଇ ଆସଛୁ। ଯାଇ ଆ ଆର ମାସିକଲା ଲାଷ୍ଟକୁୁ ତିରିଶି ତିରିଶି ଅଳଗୁ।
ଶ୍ରବଣ ହା ନବା ଭାବୁଚୁ ବୋଧେ ନାଁ କଣ?
ଶ୍ରାବଣ ଭାର ତ ବୋଲବ।
କୋଉଠି କଉଠି ନ କଉଠି କଉଠିିକ ନବ
ଏଇ ଯ କଟଣ୍ଡନ୍ତିବଡ।
ହୁଁ।
ଗନିଆ ରତ ପଢଟା ରାତ ପଡ଼ା ସମ୍ପଡ଼ା
ଓହୋ ଏଇଠ ତ ସମସ୍ତେ
ନାଇଁ ରାଉତ ପଟରେ ଏତେ ଆସୁନାହାନ୍ତି କଣ୍ଟିଲା ବେଳେ ପଳଉସନ୍ତି ଅଧା ।
ହୁ ହୁଁ।
ଆମେ ଭାବୁଥିଲୁ କଣ୍ଟିଲା ଯିବୁ। ପ୍ଲାୟ ଆଉ ପିଲା ର ମାଗୁନାହାନ୍ତି କେହି କଣ୍ଟଲ ଯିବା ପାଇଁ ଚାଲିକି ଆସିପାରିବେନି ବୋଲି।
ହୁଁ।
ଗଲେ ଗଲେ ଶନିବାରଠୁ ଯିବା ପଡିବ। ଯାଉସନ୍ତି କୋଡିଏ ପଚିଶି ଖଣ୍ଡେ ଆମ ଗାଁର
ହୁ ହୁଁ।
ଆମ ଗାଁ ର କୋଡିଏ ପଚିଶି ଖଣ୍ଡେ ଯିବେ ସିଏ ଆମ ଗାଁ ପାଖ ଆଖିରୁ ଆସୁଛନ୍ତି ପାଞ୍ଚ ସାତ ପିଲା
ହୁଁ।
ହେଇକି ଯାଉଛୁ ଆଉ ଗୋଟେ ଦିନ ତ ଆସିକି ସମପଡାରେ ଆଉ
ହଁ ମୁଁ ଏଇା ଯାଉଥିଲ ପଡା କେତେ ବାର ଗୋଟେ ଦିନ ତ ସବ ନା ମୁଁ ଚାଲିପାରିବିନି।
ପଇଁଚାଳିଶ କିଲୋମିଟର ତ ପଁଚାଳିଶ ଚା ସେବ
ଚାଲିକି ଯାଇ
ଅଭ୍ୟାସ ଥିଲେ ହବ ନା।
ହୁଁ।
ହଁ ଆଉ ରଥ ଯତ୍ର କୁ ଯିବନି। ଆ
ରଥଯାତ୍ର ଆଉ ଦେଖିବା ଜଗନ୍ନାଥଙ୍କର ଡୋରି ଲାଗିଲେ ଡୋରି ଲାଗିଲେ ଦେଖିବା ଜଗନ୍ନାଥ ଯଦି ଡାକିବେ
ଆମ ତ ମନ ଅଛି ଯିବା ପାଇଁ ଛୁଟି ରହବ ସେଇଦିନ ଯିବୁ ଦେଖ ଶିଆ ହବ ହେଲେ ସକାଳୁ। ପଳେଇବୁ। ଜାମ ତ ପ୍ରବଳ ରହିବ ନା ନାଇଁ ବାଇକରେ ଯାଇହବନି ବାଇ ନା ଟ୍ରେନ
ହୁଁ ହୁଁ।
ବାଇକ୍ ନେଲେ ରଖିବ ଚୋରି ଚାରି ହବ ଆଉ
ଟ୍ରେନ ଟ ସ୍ଵତନ୍ତ୍ର। ଟ୍ରେନ ପଡିବ ଆଉ।
ହଁ ନାଇଁ ଆମର ଏଠି ପାଖରେେ ଷ୍ଟେ ଷ୍ଟେସନ ଟା ତ ସାତ କିଲୋମିଟର ହବ।
ହୁଁ।
ଏଠୁ ବସିକି ପଳେଇବ। ପୁରୀ ଆଉ ଗାଁ ପଟ ପିଲା। ସିଏ ତ ଆସନି ସାଙ୍ଗକ ପଳେଇ ଗଲେ। ସେଜ
ହୁଁ।
ହଉ ଦୁଇ
ହଁ କଣ? ଏଆଁ? କଣ କଲ?
କାଲି ଦିଦି କୁଆଡେ ଯୁିବ?
ଡିଉଟି ତ ଦୋକାନ ଆମର ଆ ଡିଉଟି ଆଉ କଣ।
କେତେଟା ବେଳୁକୁ ଦୋକାନ ଖୋଲୁଛ?
ଦୋକାନ ତ ଟ ନଟା ଏଳକୁ। ନା ସେଇ ଆଟଟା ସାଢେ ଆଠଟା ଭିତରେ ମୁଁ ଯାଉଚି ଦଶଟା ବେଳକୁ ଆଉ ଦଶଟା ସାଢେ ଦଶଟା ଭିତରେ ଆଉ।
ଦଶଟାରୁ ଛ-ଛଅଟା ଆଉ।
ଦଶଟାରୁ ନଅଟା।
ହ ଦଶଟାରେ ଆପ
ନାତି ୟେ ରାତି ଆଟଟା ନଅଟା।
ତତେ କେତେ ଦରମା ଦୋଉଚନ୍ତି?
ଏଇତ ଆଉ ଦଶ ବାର ହଜାରେ ଆଉ ଏଗାର ବାର ହଜାରେ ଆଉ କେତେ ଆଉ।
ହୁଁ ଏଗାର ବାର ହଜାରେ ହେଲେ ଆ ଛଅଟା ଏକେ କଥା। ଦଶ ଆ ଦେଇ ଖର୍ଚ୍ଚ ହେଇଯିବ। ଏଇ ଟଙ୍କା ବାର ହଜାରେ।
ହୁଁ ହୁଁ କଁ କରିବା ଆଉ
ତାପେକ୍ଷା ଆମ୍ ଏଇ ଅଲଗା କାମ କଲେ ବି ଅଧିକ ପଇସା ଦେବେ ସିକୁରୁଟି ଚାକିରି କଲେ ବି ସତର ଅଠର ହଜାର ଟଙ୍କା ଦେବେ।
ଉଁ କାଇଁ ସିକ୍ୟୁରୁଟି କାଇଁ ମିଳୁଛି?
। ମିଳିବେନି ନା ପକେଇଲେ ହବ ନା ଆଉ କେୱାଇ ଯୋଉ ଚାରିଆଡେ ପକୋଉଥୁଲେ ଜବ କୋଉଠି ଗୋଟେ ବାଜିଯିବ।
ସେମତି ନାହିଁ ନା ହେମ ଯବ ଫବ। ଗାଁ ପାଖରେ ରହିବାକୁ ଟିକେ ଭଲ ଲାଗୁଚି ଆଉ।
ଗାଁ ପାଖଟା କେତଳେ କଣ ସୁବିଧା ଅସୁବିଧା ହେଲେ ସଡନ ଯାଇପାରିବ।
ହୁଁହୁଁ।
ସେମିତି ବି କୁଲୁ ଆ ନାଇଁ ବାହାର ଆଡେ ଘ କାମ କରିବା ପାଇଁ ଯେ ଆମେ କହିଲୁ ଭୁବନେଶ୍ଵରରେ ଠିକି ଟିକେ ପାଖକୁ ଯାଉଁ ଏନୁ ଘଣ୍ଟେ ଦି ଘଣ୍ଟାରେ ପହଞ୍ଚିଯିବୁ ଦୁରିଆ ଯାଇଥିବୁ କୁଆ
ହୁଁ।
ଭଲ ମନ୍ଦ ହେଲାରୁ ଲୋକଙ୍କର ଆସିଲା ବେଳକୁ ତିନି ଚାରି ଦିନ ସେ ଆଉ କିଛି ନଥିବ।
ହୁଁ। ଦୂରିଆ ପିଲା କଣ ଦରକାର ଦୂର।
ନାମ ପାଖରେ ଅଛି ଠିକି ଅଛି କିଛି ଅସୁବିଧା ନାହିଁ। ଏଇ ଏବେ ବାଙ୍ଗଲୋର ଆଡେ ପଳୋଉଛନ୍ତି ସେଇଆଡେ କୁଆଡେ ପଳୋଉଛନ୍ତି ବଲାଙ୍ଗିରି ସ୍ୟାଡୁ ଆ
ନା ଦୁରିଆ କିଛି ଦରକାର ନାହିଁ। ହୁଁ ହୁଁ।
ହୋଉ ରଖୁଚି ଭାଇ।
ହଁ।